ରାତ୍ରୀ ମ୍ୟାାମ କଣ କରୁଛନ୍ତି?
ହଉ ହଉ ଏଇଠି ବସି ଚି ମୁ ଆଉ।
ଆଉ
ଆପଣ କଣ କରୁଛନ୍ତି?
ଏଇ ଖାଇକି ଶୋଇଛି ଆଉ।
ଖାଇସାରିଲେଣି?
ଆପଣ।
ହଁ ଆମର ଖାଇବା ସରିଗଲାଣି।
କଣ ଖାଇଲେ ଆଜି?
ଆମର ହେଇଥିଲା, ଚକୁଳି ପିଠା ଆଉ ଡାଲମା ଆଉ କ୍ଷୀର, ଭଜା ପୋଟଳ ଆଳୁ ଭଜା
ଓହୋ ଆଉ ଏବେ ଅକ୍ସ୍ ଅକ୍ଷୟ ଦୃତୀୟରେ, କଣ ସବୁ କିନିଲେ ସୁୁନା? କେମିତି କଣ, ଗଲା?
ଅକ୍ଷତୂତରେ କିଛି ସୁନା ଅଣା ହେଇନି। ଆମେ ଟିକେ ନଥିଲା ଲୋକ ପଇସା ପାଇଲେ ସିନା ଆଣିିବୁ।
ହଁ ଏଇଟା ତ ବଡ ଶୁଭ ପର୍ବ ନା ତ ସବୁ ଜିନିଷ କିଣନ୍ତି। କୃଷି କାର୍ଯ୍ୟବି କୃଷି କାର୍ଯ୍ୟ ଆଖି ହୁଁ ଠିଆ ଅନୁକୂଳବି ହୁ-ହୁଏ। ତାପରେ ରଥ ନିର୍ମାଣ ବି ହୁଏ। ହଁ ସୁନା କିଣିବା ପରମ୍ପରା ଶୁଭ ମନା ଯାଏନା ଏଟାକୁ।
ହଁ।
ହୁଁ। ତାହେଲେ କିଛି, ଆଣି ନାହାନ୍ତି ନା?
ନାଇଁ ସୁନା କିଛି ଆଣିନି ପଇସା ପତର ହେଲାନି। ଆଉ।
ଅକ୍ସୟତ୍, ଅକ୍ସୟ ତୃତୀୟା, ଅକ୍ଷୟ ତୃତୀୟା କଇଲେ ଆ ଆପଣ କଣ, ବୁଝନ୍ତି? ମାନେ କଣ ସେଟା କଣ ବୁଝନ୍ତି ଆପଣ?
ଅଖତୃତୀୟା କହିଲେ, ଧାନ ଯୋଉ ଆମର ଯେହେ ହେତୁ, ଆମେ କୃଷି ଚାଷୀ
ଚାଷୀଙ୍କର ସେଟା ଗୋଟେ ବଡ ପର୍ବ।
ହୁଁ।
ଧାନ ମାନେ, ପୂଜା ହବ ଘରେ। ସବୁ ପିଠାପଣା କରନ୍ତି।
ହୁଁ ଏବେ ତ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦି ଏଥିରେ ମାନେ ଏଇଟା ପାଳନ ହେଇଥାଏ ନାଇଁ
ହଁ।
ଚାଷୀ ମାନ ନିଜ ଚାଷ କାମ ଆରମ୍ଭ କରିଥାନ୍ତି।
ଚାଷକାମ କରିଥାନ୍ତି। ତାକୁ ଧାନ ସବୁ, ମାନେ ନା ଏଇଆ ସବୁ ଯୋଉ ବୋଝ କୁହନ୍ତି ଯା। ସେଟାକୁ କୁ କୁହନ୍ତି ନାଳିଆ। ସେରାକ ସବୁ ନିପା ହବ ଝୋଟି ଟି। ଦିଆହେବ କୋଡ଼ିରେ ବି କାଙ୍କ
ହଁ ହଁ।
ତାଙ୍କରିବି ସୁଧା କି ଝୋଟିଦିଆ ହବ। ଦେଇକି ତାକୁ ଝୋ ଟି। ଘରେ ଯୋଉଠି ଆମର ପୂଜା କରିବେ ସେଠି ବି ଝୋଟି ଦିଆହବ। କଳସ କଟା ହବ। କଳସ କାଟିକି ତାକୁ ଧାନ ସବୁ ବାହାର କରିକି ଆଗ ଦିନ ରୁ ସବୁ ସଜାଡିକି ରଖିଥିବେ।
ହୁଁ।
ଡାଳ, କଳସ, ଦୁବବରକୋଳିପତ୍ର, ଫୁଲ ସବୁ ଯୋଗାଡ଼ି ଯାନ୍ତି କରି ରଖିଥି ବେ। ଯେହେତୁ କୃଷି କାର୍ଯ୍ୟ ଯିଏ ଘରର ମାନେ ବଡ ପୁଅ ପିଲା ଯିଏ ସେମାନେଙ୍କୁ ଭୋରୁ ଉଠିକି ଗାଧୋଇବାକୁ ପଡିବ। ସେମାନେ ପାଣି ଧରିକି ଆସିବେ ଆସିକି ପୂଜା କରିବେ। ପୂଜା କରିକି ଭୋଗ ଦେବେ ଧୂପ ଦୀପ ସବୁ ବନ୍ଦାଣ ହବ। ହେଇକି ତାପରେ ଧାନ ସବୁ ଗୋଟେ ବୋଝରେ କି ଯୋଉଟାରେ ପୂଜା କରିକି ନବା ପାଇଁ।
ହୁଁ ହୁଁ ଏଇଟାକୁ କଣ ଆଖି ମୁୁଟି ଅନୁଗୁଳ କଥା ନା କଣ କହନ୍ତି ଏଇଟାକୁ? ଅଖିମୁଠି ନା ଅକ୍ଷମୁଠି ହଁ ମାନେ ଏଇଦିନ ମାନେ ହଁ ମାନେ ଶୁଭ ମନାଯାଏ ସେଇ ଦିନ ଟାକୁ ନା ସୁନା ଫୁନା ସୁନା ଆଳଙ୍କର ହୁଁ ତାପ ସୁନା ଅଳଙ୍କାର କିଣିଲେ ଲୋକ ମାନେ କଣ ମାନେ ଘରକୁ ଆଣିଲେ ଶୁଭ। କିଏ ମାନେ ଭାବ ଗ୍ରହଣ କଥା ନା ଏମତି କଣ ଥାଏ? ସୁନା କିଲେ ବି ଭଲ ଅ ସେ ଦିନଟା ସୁନା ମାନେ ଅଖୟ ତୃ ରେ ସୁନା କିୁଣନ୍ତୁ ନହେଲେ ଗୋଟେ ଝାଡୁ ନହେଲେ ଲୁଣ ଗୋଟେ ପ୍ୟାକେଟ ଏ ଯବୁ କିଣିଲେ ମାନେ ଶୁଭମ୍। ମୁଁ ଶୁଣିଥିଲି।
ହଁ ଗୁଆ ନ ନେ କଉଡ଼ି।
ଆଉ ଗୋଟେ କଣ ସି ଯଉ ଚନ୍ଦନ ଯାତ୍ରା କଣ ରଥ ନିର୍ମାଣ ଗୋଟେ କଣ ହୁଏ। ପୁରୀ ଶ୍ରୀମନ୍ଦିରରେ ପବିତ୍ର ଦିନରୁ ମାନେ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ ହେଇଥାଏ ଏଇ ଦିନରୋଇ।
ଚନ୍ଦନ ପୂର୍ଣ୍ଣିମା ଚନ୍ଦନ ପୂର୍ଣ୍ଣିମା। ହ
ହଁ। ଏଇଟା ଏକୋଇଶି ଦିନ ଧରି ଚାଲିଥାଏ ତାପରେ ୟା ସହିତ ବି ରଥ ପାଇଁ ପ୍ରସ୍ତୁତ ହୋଇଥିବା ତିନି ରଥର ନିର୍ମାଣ କାର୍ଯ୍ୟ ବି ମାନେ ଯୋଉ ରଥ ଅନୁକୂଳ ବି ମଧ୍ୟ ହୋଇଥାଏ ଏଇ ଦିନ ନାଇଁ।
ହ ନା ତିନି ଦିନ ଅ ମାନେ ହେଇଥାଏ ଏ ଇ ଯୋଉ ନିର୍ମାଣ ଏ ଯୋଉ ଜୀଉ ପୂର୍ଣ୍ଣିମା ଅଖ ଏଇ ଯୋଉ ଇଏ ପୂର୍ଣ୍ଣିମା ଚନ୍ଦନ ପୂର୍ଣ୍ଣିମା ହୁଏ ଯା ଯୋଉ ମହାପ୍ରଭୁ ଶହେ ଆଠ ଗରାରେ ଯୋଉ ପାଣି ଯୋଉ ସ୍ନାନ କରାନ୍ତି ତାପରେ ମହାପ୍ରଭୁଙ୍କୁ ଜର ହେଇଯାଏ। ସେ ସବୁ ମାତ୍ ମାନେ ଅଣସର ଘରେ ମହାପ୍ରଭୁ ଏକୋଇଶ ଦିନ ଚଉଦ ଦିନ ରୁହନ୍ତି। ତାଙ୍କୁ ଜର ହେଇଯାଏ। ତାଙ୍କୁ ଫୁଲରି ତେଲ ମାନେ ବୈଦ୍ୟ ମାନେ ଆସିକି ଫୁଲରି ତେଲ ଆଣିବେ ତାଙ୍କୁ ମାଲ ମାଲସ କରନ୍ତି। ମାଲସ କଲା ପରେ ତାପରେ ଯାଇକି ଠାକୁରଙ୍କୁ ଜର କମେ। ତାପରେ ଯାଇକି ମହାପ୍ରଭୁ ବିଜେ କରିବେ ରଥ କୁ ମାନେ କରିବା ପାଇଁ ରଥଯାତ୍ରା ମାନେ ରଥ
ତାପରେ ପୁରାଣରେ ବି ଅଛି ଅଛି ମାନେ ଏଇ ଦିନ ହିଁ ମହାଭାରତ ଯୁଦ୍ଧ ସମୟରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କୁ ଯେତେବେଳେ କଣ ଅକ୍ଷୟ ପାତ୍ର ପ୍ରଦାନ କରିଥିଲେ ଏ ତାପରେ ଏଇ ସେଇ ଦିନଠୁ ଏଇ ଦ ମାନେ ଏଇ ଦିନଠ ଦାନ ଧର୍ମ ଆଉ ନୂତନ ବ୍ୟବସ୍ଥା ସେଇ ପାଇଁ ଆରମ୍ଭ ଅତ୍ୟନ୍ତ ଶୁଭ ମନାଯାଏ ନାଇଁ
ହଁ
ହୁଁ
ହଁ ହେଇଥିଲା ଆଉ ଆମର ଯୋଉ ଅଖମଟି ଯୋଉ ଅଧାରୁ ମୁଁ ଛାଡିଥିଲି ତାକୁ ପୂଜା କରିବେ, ପୂଜା କରିକି ଯୋଉ ପୁଅ ପିଲାମାନେ ପୁଣି ଭୋରୁ ବିଲକୁ ଯିବେ ବିଲରେ ସେ କୋଡିରେ ଟିକେ ମାନେ ସେ ମାଟି ଟାକୁ ଟିକେ ହାଣିଦେବେ ଧାନ ଯୋଉ ଆମର ବାର କରନ୍ତିନି, ଅନୁକୂଳ କରନ୍ତି ଦିନୁ ଆମର ଧାନ ଅନୁକୂଳ ହେଲା ବିଲରେ ତାପରେ ସେଠୁ ଲୋକ ଧାନ ବୁଣା ବୁଣି କାମ କାର୍ଯ୍ୟ ଆରମ୍ଭ କରିବେ, ଚାଷୀ ଯଉ ଭାଇମାନ
ହୁଁ ମାନେ ଯୋଉଟା ଆମର କହୁଛନ୍ତି ଯୋଉ ଭୂମି ଦହନ ବା ବସୁମତୀ ସ୍ଥାନ ସେଦିନ ହୁଏ ଏଟା
ଆଜ୍ଞା
ମୁଁ କହିଲି ଆମେ ଯୋଉ ଭୂମି ଦହନ ବା ବସୁମତୀ ସ୍ଥାନ କହୁଛନ୍ତି ଏଇଟା ସେଇଦିନ ହୁଏ?
ଭୂମି ଦହନ ବସୁମତୀ ସ୍ନାନ ଏଟା ସିନା ରଜରେ ହୁଏ
ହୁଁ ହୁଁ ତା ରଜ ଯୋଉ ଯାଆନ୍ତି ନା ଓ ସେଠି ପୂଜା ହୁଏ ସେଇଟା ନାଇଁ
ହଁ ଏଟା ପୂଜା ହୁଏ ଏଟା ଧ ନା ଅଖ ତୃତୀୟା ମାନେ ଅଖ ମୁଠି ଏଟା ଅଲଗା ପୂଜା ଏଇଟା ଏଟା ଚାଷୀଙ୍କର ପର୍ବ, ଏଟା ମାନେ ରଜ ପର୍ବ।
ହୁଁ ହୁଁ ବୁଝିଲି, ବୁଝିଲି ହଁ
ଆଉ ପୂଜା କରିକି ସେ ପୁଅ ପିଲା ସେଠି ଧାନ କଣ କରିବେ ସୁନା ଘରୁ ଟିକେ ଦେଇଥିବେ ମୁଦି ହଉ କି ଯାହା ବି ହଉ ଟିକେ ମାଟିରେ ଟିକେ ଗାର ପକେଇଦେବେ କହନ୍ତି ସୁନା ଚାଷ କଲେ ସୁନା ଫଳେ। ସ ଟିକେ ଗାର ପକେଇଦବେ ତାପରେ ଧାନକୁ ସବୁ ବୁଣିବେ। ବୁଣିକି ତାକୁ ସେଠି ଯେମିତି ଭୋଗ ରାଗ ସବୁ ନେଇଥିଲେ ଧୂପ ଦୀପ ଧୂପ କାଟି ଦେଇଥିବେ। ସିନ୍ଦୁର ଫୁଲ ସବୁ ଦେଇକି ପୂଜା କରିବେ ଧାନ ବୁଣିବେ
ଏଇଟା ଆମ ହିନ୍ଦୁ ଧର୍ମର ମାନେ ମାନେ ବଡ ପର୍ବ ନୁଁ ପବିତ୍ର ଦିନଟା ଯୋଉ ଅକ୍ଷତ ଟା, ଚାଷୀ ହଁ
ଚାଷୀ ଭାଇଙ୍କର ଏଇଟା ମାନେ ତାଙ୍କର ଚାଷ କାମର ମୁଖ୍ୟ
ଧାନୁ କୁ ମାଲକ୍ଷ୍ମୀ କୁହନ୍ତି ନା ଭୂମି ମାତାକୁ ପୂଜା କରିକି ହଁ ଫଳଥାନ ଯା ସେଟୁ ସବୁ ବୁନା କାମ, ମାନେ ଆରମ୍ଭ ହେଇଥାଏ ନୁ
ସେଇ ଦିନ ଆରମ୍ଭ ହେଇଥାଏ ତାପରେ ଯୋଉ ଚାଷୀ ଭାଇ ପୂଜା କରିବ ସେ ପୁଣି ଯଦି ଆସିଲେ, ଘରକୁ ଆସିବ, ଘରକୁ ଆସିଲେ ଆମର ଯୋଉ ଚକୁଡି ପିଠା ସ ସେଦିନ ପଖାଳ ଖାଆନ୍ତି ନାହିଁ, ଆମିଷ ନୁହେଁ ସେ ଘରେ ଯେଉଁ ପିଠାପଣା ଯାହା କରିଥିବେ, ସେ ଖାଇବେ ତାପରେ ଗାଧୋଇ ଲଞ୍ଚରେ ବି ଗାଧୁଆଳକୁ କରିବେ ତାଙ୍କର ଗରମ ଭାତ ଭାତ ଡାଲି ଭଜା ଯାହା ମାନେ କରିପାରିବେ କରିକି ତାଙ୍କୁ ଟିକେ ମାନେ ଖାଇବାକୁ ଟିକେ ଭଲରେ ଦିଅନ୍ତି। କାହିଁକି ଯେହେତୁ ଚାଷ କାମ ଆରମ୍ଭ ହଉଛି ଦିନ ଘରେ ଝଗଡା ଝାନ୍ତି କଳିିକଜିଆ ହବା କଥା ନୁହେଁ।
ଏମିତି ଆମର ମାନେ ଚାଷ କାମ, ଆମ ଓଡିଆ ମାନଙ୍କର ଏମିତି ପର୍ବ ମାନେ ଅ ଅଖୀମୁଠି ପାଳନ ହୁଏ।
ଓ ହୋ।
ହଁ।
ଓଡିଆ ତ ଆଜିକାଲି ତ ସବୁ, ମାନେ ବାହାରେ ରହିକି ସେମାନେ ଚାଷ ହୁଁ ଯୋଉମାନେ ବାହାରେ ରହୁଛନ୍ତି! ସେମାନେ ତ ଚାଷ କରୁନାହାନ୍ତି ନା। ସେମାନେ ଆମ ଚାଷୀ ଠୁ, ଏ ଚାଷୀ ମାନେ ଦୁଇଜଣ ଯାକ ଯଉ ପୁଅପିଲା ଚାଷ କରୁଛନ୍ତି ସେମାନେ ବି ବିକ୍ରି କରୁଥିବେ ନା। ତାଙ୍କର ଲୋକମାନେ ବି କିଣିକି ଖାଉ- ଛନ୍ତି, ତ ଲୋକ ଯହେଲେ ଚାଷ ସେମାନେ ଚାଷ କରୁଛନ୍ତି, ସେମାନେ କହିବାକୁ ଗଲେ ବହୁତ ଭଲ କାମ କରୁଛନ୍ତି। ମାନେ ଯଉ ବହୁତ ଲୋକ ତାଙ୍କର ସେ କିଣିକି ଖାଉଛନ୍ତି। ଖାଲି ଚାଷ ଧାନ ଚାଷ ନୁହଁ ଆମର ଯେତେ କୌଣସି ପନିପରିବା ହଉ ଯାହା ବି ହଉ।
ଯେହେତୁ ଚାଷୀ ଭାଇ ଆମେ। ଆମର ଚାଷ ନାହିଁ ଯାହାର ବାସ ନାହିଁ ତାର କଥାରେ ଅଛି। ଆହାର ନାହିଁ ତା ଚାଷ ନାହିଁ ଯାହାର ଆହାର ନାହିଁ ତାହାର ବାସ ନାହିଁ ତାର।
ହୁଁ।
ଯା ଯାହାର ଚାଷ ନାହିଁ, ତାହାର ଆହାର ନାହିଁ।
ହୁଁ ଚାଷ ଥିଲେ ଆମେ କିଛି ଥାଉ ନଥାଉ ହଁ।
ହଁ। ଘରେ ଯାହାର ମୁଠେ ଚାଷ କରିକି, ଚାଉଳ ମୁଠେ ଧାନ ମୁଠେ ଅ ଛି, ତା ଘରେ ଜାଣିବ ସେ ସବୁ କଥା ଭରିପୂର୍ଣ୍ଣ କରି
ହୁଁ କିଛି ଥାଉ ନଥାଉ ଚାଷ ହ ଏ ଆମର ରେ ଗୋଟେ ଜମି ଥିବ ମାନେ, ଆମେ ଚାଷ କରିକି ଆରାମସେ ଖାଇକ ରହି ପାରିବା ସତ କଥା ନୁହଁ କି। ତା ସେଇଠି ଆମେ କିଛି ବି ଚାଷ କରିବା। ଧାନ ଚାଷ ହଉ ଧାନ ଟାଇମରେ ଧାନ ଚାଷ, ପନିପରିବା ଟାଇମରେ ପନିପରିବା ଚାଷ। ବିରି ମୁଗ ବି ସେଠି ବୁଣା ହଉଛି ବି ଆର ଯ ହିଡ଼ ଯୋଉ ଥାଏ। ଯଦି ବି ମାନେ ବିରି ମୁଗ ବି ଥାଏ ମାନେ ଇଏ କରାଯାଏ। ବୁଣା ହୁଏ ସେରା ବି ନିଜେ ଖାଇପାରିବ।
ଆ ହ।
ହୁଁ ଆଉ କଣ କହୁଛନ୍ତି? ଆଜ୍ଞା ମାଡ଼ାମ ଶୁଭରାତ୍ରି।
ଶୁଭରାତ୍ରି।